ହ୍ୟାଲୋ।
କଣ କରୁଛୁ?
ମୁଁ ଏବେ ଅଛି ବ୍ରିଜ ରେ।
ଏକୁଟିଆ ନା କଣ ମା?
ନାଇଁ ମ ଗୁଡୁ ଲଣ୍ଡା ହବ ବସିଛି ଆଉ।
ଖିଆଡେ ଯାଇନୁ?
ନାଇଁ।
ଆଉ କଣ ଖାଇଛୁ?
ମୁଁ ଦୁଇ ଭାତ ଖାଇଥିଲି ଆଉ ଭାତ ଅଣ୍ଡା
ହୁଁ।
ଆଉ ଅଁ ଚିକେନ ଖାଇଥିଲେ। ତାପରେ ଏଇଟା କଣ କି ପୋଟ ପୋଟଳକୁ କଲରା।
ହୁଁ ସବୁ କଣ ମିଶେଇ ଖାଇ ଦେଇେଛୁ।
ପୋଟଳ ବାଲା ବୋଉ ଯୋଉ ପଳେଇଥିଲା କଣ ସବୁ ମାନେ ମୁ ଗଳା ମିଛା ଗଳା କରିଦେଇଥିଲେ। ପୋଟଳ ହେଲେ ପିତା ଲାଗୁଛି। କଲରା ଟା ବି ଆଉ କଲରା ତ ପିତା ଆଉ କଣ କହିବି। ହୁଁ। ତୁ କଣ ଖାଇଛୁ?
ମୁଁ ଆଜି ଭାତ ମାଛ ଖାଇଛି।
ଖାଲି ଭାତ ମାଛ ଆଉ କିଛି ନାହିଁ?
ତ ମାଛ ଖାଇଥିଲି ଆଉ କଣ।
ଆଉ। ଆଉ ତୋ ଦେହ ଭଲ ଅଛି?
ହୁଁ ସିଆଡ଼େ କେମତି ପବନ ହଉଛି ନା କଣ?
ଆଡେ ଆଡେ ବର୍ଷା ଉଠେଇଛି।
ହଁ ଇଆଡେ ତ ପବନ ହଉଛି ଆଉ।
ହଁ ଆଜି ଉଠୋଉ୍ ବର୍ଷା ଉଠୋଉଛି ଆଉ ମାନେ ଗୋଟେ ଚାରିପଟେ ଚାରିପଟେ ଜାଗା ହଁ ଚାରିପଟେ ଜାଗା ବର୍ଷା ଟିକେ ଟିକେ ବର୍ଷା ଉଠେଇଛି।
ହୁଁ।
ହୁଁ। ଆଉ ଦିଦି?
ଦିଦି ଏଇଟି ବସିଛି ଆଉ। ତା ସାଙ୍ଗ ସବୁ ତ କଥା ହେଉଥିଲା ଆଉ ନାଣ୍ଡୁ ଭାଇ ସହିତ।
ହଁ। ଦିଦି କହୁଥିଲା ଏ ଯିବୁ ବୋଲି କାଇଁ ଦେଇ ଜାଣିଲି। ଯୋଉଁ ଦେଖିକି ଆ, ଦିଦିରେ ଯୋଉ ତା ସାଙ୍ଗ ଯେ ଚାଟାବେଳୁ କଣ ଯିବା ପାଇଁ।
ଚକର ଓ ଓହୋ, କୋଉଦିନ ତାଙ୍କର?
ତାଙ୍କର କାଲି ବୋଧେ।
ଓ, ଓ, କେତେବେଳେ ଯିବ?
କେତେବେଳେ କେଜାଣି ଯିବି ମୁଁ ତ ଜାଣିନି, କାଲି କାମ ପ୍ରୋଜେଟ ନୁହେଁ କି ଆମର ଏଟା ପ୍ରୋଜଟ ଆମର ପୁରା ହଉଚି, ସାର୍ କହିଲେ ନା ଚାରି ପାଞ୍ଚ ଦିନ ନା କେହି କୁଆଡେ ଯାଅନା ଆଉ, ମୁଁ କରିବି ନ ଜାଣିି ପାରୁନି କିଛି।
ପ୍ରୋଜେଟ ଚାରି ଦିନି ଯେ କଣ ସମସ୍ତେ କଣ ଗୁଡ଼ି ଫୁଡ଼ି ହେଇ ଯାଉଛନ୍ତିକି?
ଆରେ ସେମାନେ ଫାଷ୍ଟ ରୁ ହିଁ କରିନାହାନ୍ତି।
କରି ନାହାନ୍ତି ଯେ ଯାହାହେଲେ ବି ବି ସମତେ ଉଁ, ଏଇ ଦିନଷ ଟା କରିବେ ମାନେ ପ୍ରାଜେଟ କରିବାନି, ସେମାନେ ବି ପାଇବେ ମାର୍କ।
ହାଲୋ, ଆମର ଯା କୋଡିଏ ପରସେଣ୍ଟ ଯାହାର ହେପଡୁ ଅଛି କୋଡିଏ ନୁହେ ତିରିଶ ପରସେଣ୍ଟେ ହେ ପଟୁ ଯାହାର ଅଛି ସେ ହିଁ କରିପାରିବ ଯୋଉ ପ୍ରୋଜେଟ ପେପର୍, ଆମ ପିଲାଙ୍କର ସମସ୍ ଯେତେ ଅଧା ପିଲାଙ୍କର ଯୋ ଆଲୋକଙ୍କର ହଣ୍ଡ୍ରେଡ୍ ପରସେଣ୍ଟ ହେଲାଣି। ମୋର ଯାଇକି ତିରିଶ ପରସେଣ୍ଟ ମାନେ କଣ କହିଲୁ? ଉ, ଆ, ଆ
ଫୋନ୍ ର ନା କମ୍ପୁଟର ମୋ?
କମ୍ପୁଟର ରେ ଖାଲି ଯେ ଫୋନ୍ ତାଙ୍କର କମ୍ପୁଟର ଘରେ ଅଛି ସେ କମ୍ପୁଟର ଘରେ କରିଦଉଛନ୍ତି। ମୋବାଇଲ୍ ରେ ଯେ ହବ ଯେ ହଁ ନାଇଁ ଟାଇପି ନୁହଁ ଏଟା ଦେଖିକି। ସିଏ ତାଙ୍କଲେ କଣ ଥୋଇ ଦେଇକି ଆାଉଛନ୍ତି ଏଠି କମ୍ପୁଟର ଟା। ଆ, ପା ଚ ଦଶ ମିନିଟ୍ ପରେ ଆସ ସୁଛନ୍ତି କେତେ ମିନିଟ୍ ଦେଇଚି ପାଞ୍ଚ ମିନିଟି ତାପରେ ବୁଲିକି ଆସିକି ପାଞ୍ଚ ମିନିଟ୍ କ୍ଲିକ୍ କରିଦଉଛନ୍ତି, ଦି ମିନିଟି ଦି ମିନିଟେ ଯାଇକି ବୁଲିକି ଆସି କ୍ଲିକ୍ କରିଦଉଛନ୍ତି। ତାଙ୍କର କମ୍ପ୍ୟୁଟର ଟା ଓନ୍ ରହିଲେ କିଛି ନାହି, ଆଉ ଆମର ତ ମୋବାଇଲ୍ ଆଡେ ଚାଲୁନି। ଆଁ,
ଗୁଡୁନା ସବୁଦିନ ଯାଏ?
ହଁ ଗୁଡ଼ୁନା ଯାଏ, ସବୁଦିନ ନୁହେ, ହେମତି ଯାଏ। ତାର କିନ୍ତୁ ହଁ ହେଇଥିବ କେତେ ପରସେଣ୍ଟ କହିଲୁ ତା ଦଶ ପରସେଣ୍ଟ ଖଣ୍ଡେ ହେଇଥିବ।
ତୋର?
ମୋର ମୋର ହେଲାଣି ଚାଳିଶ ପଇଁଚାଳିଶ ପର୍ସେଣ୍ଟ।
ତାହେଲେ ତ ଗୁଡୁନାନ୍ତ ନାହିଁ ତାର ତ କେମିତି କଣ ହବ?
ତାର କେମିତି କଣ ହବ ସେଟା ତ ସେ ଆଁ,
ଗୁଡ଼ୁନା ବି ଯାଉନି।
ଆରେ ସିଏ ନ ଗଲେ ସିଏ ତା କଥା ବୁଝିବ ନା ଆଉ, ମୁଁ କଣ କରି
ଆଉ ଡୁଡୁଲା ଯାଉଛି?
ନାଇଁ ଆରେ ସେମାନେ ପରା ଟୋଟାଲ କ୍ଲିୟର୍ ହିଁ କରୁନାହାନ୍ତି। ଗୁଡୁୁ, ଡୁଡୁଲା ସେମାନେ କଣ କପ୍ଲେନ୍ କରିଚନ୍ତି ତାଙ୍କ ତ ପଇସା ଦରକାରେ ସତରଶ ପଚାଶ ଟଙ୍କା ସେ ଦେଇ ଦେଇଛନ୍ତି।
ଓହୋ, ତାହେଲେ ତୁ ଦେଇଦେଲୁନି, ତୁ ତ ଦେଇଥିଲୁ ନା?
ଆରେ କଣ ସାତଶ ପଚାଶ ଟଙ୍କା ଦେଇଦେବି ଆଉ ତାପରେ ଯୋଉ ଅ, ତା ପରେ ପରେ ଯେ ବ୍ୟାକ୍ ଲଗେଇଦେବେ।
ବ୍ୟାକ୍ ଲଗେଇ ଦଉଛନ୍ତି।
ବ୍ୟାକ ଲଗେଇଦେଲେ କିଏ ଟା କରିବ କଣ ଯଦି ବ୍ୟାକ ଲଗେଇଦେଲା ପ୍ରୋଜେଟ୍ ଯଦି ପ୍ରୋଜେକ୍ଟ ଟା ଆମ ଏତେ
ଆଉ ଯଦି କୋଚିଂ ମୋଚିଙ୍ଗ ଦିଆହଉଛି ଠିକ୍ ଅଛି ଆଉ ଯଦି ବ୍ୟାକ୍ ଫ୍ୟାକ୍ ଲଗେଇବ ନା ପଳେ
ହଁ ଆମର ପ୍ରୋଜେକ୍ଟ ଆମେ ଭାବୁଛୁ ଯେ ସାର୍ କଲେ ଗୋଟେ ପ୍ରୋଜେକ୍ଟ ତିନି ଚାରି ଜଣ କଲେ ମିଶିକି କଲେ ଚଳିବ। ମୁଁ କହିଲି ଗୋଟେ ପ୍ରୋଜେକ୍ଟ ଏକାଥରେ ଆମେ ଆଲୋକ ମୁଁ ଆଉ କିଏ ଗୋଟେ ମିଶିକି କରିଦବୁ ଆଉ। ଚାରି ଜଣ ଖଣ୍ଡେ ଆଉ।
ଆଉ ବୋଉ କଣ କରୁଛି?
ବୋଉକୁ କାଁ ଖୋଜୁଛି କିି କଁ ପାଉନି ଗୋ ଗୁଡି ଘର ଯାଇଥିଲା କି ଠାକୁର ପୂଜା କରିବାକୁ ଯାଇଥିଲା।
ତୁତ ଶଙ୍ଖରେ ଅଛୁ ଆଉ ବୋଉ ତ ଘରେ ଥିବ ଆଉ।
ଆରେ ଘ ଘରୁ ହିଁ ଘରୁ ନିଜେଯାଇଥିଲି ମୋବାଇଲ ମୋବାଇଲ ଆଣିଛି ଚାଲୁନି। ନା ମୋବାଇଲି ମାନେ କଣ କହିଲ ନୂଆ କାଚଟେ ପକେଇକି ଆଁଣିଲି। ଆଉ କଣ କରିବି? ହଁ ନୂଆ କାଚ ଉପରେ ପକେଇଲି କିଛି ଚାଲୁନି ହେଲା ତାପରେ ଚାଲୁନି ଯେ ତାପରେ ଗଲି କାଚଟେ ପକେଇ ଦେଇକି ଆଇଁଲି। ତାପରେ ‍ ସ୍କ୍ରିନ୍ ଆଣିତି ପୁଣି ସାଇଡ ବଟମ ମାନେ ବଟମ ପକେଇନି ସେଟା କିଛି ଚାଲୁନି, ଜମାମତେ ଭଲ ଲାଗୁନି ହେଲା। କଣ କରିବି ବୋଲି ଜାଣିପାରୁନି।
ହଉ ଛାଡ଼ ଆଉ। ଆଉ ଯୋଉଟା ମା ହବ କହୁଥିଲେ ହଉଛି?
ନାଇଁ ଆଜି ମିଟିଙ୍ଗି।
ଆଜି ମିଟିଂ କ ହେଇ ବିଷୟରେ ନା ଅଲଗା ବିଷୟରେ କଥା ହେଲେ?
ନାଇ ନାଇଁ ଏଇ ବିଷୟରେ।
ଯାହା ହେଲେବି କଣ କରିବେ ଆଉ ନା କୋଉ ଦିନ ଯାହାଲେ ବି କରିବେ?
ବ୍ରାମା ଜାଗାରେ କଣ କ କଣ କରୁଛନ୍ତି? ଡ୍ରାମା କରିବେ।
ମାନେ କଣଟା ମା ଶିବ ରାକୁ
ଗାଁରେ ଡ୍ରାମା ଭଳିଆ ହବ ହବନାଇଁ କି ହବ ଯେ ବାହାରେ ପିଲା ଆସିବେ ଆଉ।
ଯୋଉ ସ ଆଇଁଷିଆ
ଆଇଁଷିଆ!
ହଁ ମାମା ତାଙ୍କ ଡାମା ତାଙ୍କ ଗାଁରେ ହୁଏ ଆଇଁଷିଆ ମତେ ଡା
ହଁ ହେଇପାରେ ଆଇଁ ତାଙ୍କର ସେଟା ତା ତାଙ୍କର କଣ ତାଙ୍କର ସିଆଡେ ଡ୍ରାମା ଆଇଁଷିଆ।
ହୁଁ ମୁଁ କହିବି କୋଉ ବିଷୟରେ ଏଇଟା ହୁଏ? ଗଛ ଲତାର ହୁଏ ଯେମତି ଫିଲ୍ମ୍ ରେ ହୁଏ ଯେମିତି ସବୁଠାରେ ହୁଏ। ମୁଁ କହିଲି ଆମଠାରେ କିଛି ନୁହଁ ଖାଲି ରାମନୀଳା ହୁଏ। ଆଉ ଦଣ୍ଡ ନାଚ ଆଉ କାହିଁ ହେତେ ନା ଆଉ କଣ ଅଷ୍ଟଶମ୍ବୁ ଯାହା ଯାହା ଯାତ୍ରା ହୁଏ ଏଠି।
ହଁ।
ଏଇଟା ଆଉ।
ଆଉ ଯୋଉ କଣ କହିଲି କି? ତ ତୋରେ ଏଜାମ୍ ଆଉ ଗୋଟେ ଅଛି ନାହିଁ?
ଆଉ ଦିଟା ଅଛି।
ଓହୋଃ ମୁଁ ଭାବିଲି ଆଉ‌ ଗୋଟାଏ।
ଏବେ, ଗୋଟେ ଚବିଶରେ ଅଛି ତିରିଶରେ ଗୋଟେ ଅଛି ଲାଷ୍ଟରେ।
ଓହୋଃ। ଆଉ କୋଉ ଦିନ ଆସିବୁ? କୋଦିନ ଆସିବୁ?
ଆସିବି ଏକ ଦୁଇ ଆଡକୁ ଯିବି ଆଉ, ଦେଖିକି ଆଉ।
ହଅ-ଅ।
ଆଉ ଲକି ବାହାଘର କୋଉ ଦିନ?
ତାର ହବନି ନା କଣ।
ହବ ନାଇଁ?
ହଁ।
ତାଙ୍କର ପରା ଆଉ ଦଶ ପନ୍ଦର ଦିନି?
ନା-ଆ-ଆ ହବନି ବୋଲି କହୁଛନ୍ତି।
କଣ ହେଇଛି କହ?
ମୁଁ ଜାଣିନୁ।
ଆଁ?
ଜାଣିନି।
ଆଉ ତୁ କେମିତି ଜାଣିନୁ ତ ଆଉ କେମିତି କହିଦେଉଛୁ ହବନି।
ହୁଁ ଜଣିଲେ ଆଉ ଏଟାକୁ ଡ ଅଛନ୍ତି ତ।
ହ ହଁ-ଅ-ଅ-ଅ ଆଉ କୁଟୁନା ଫୋନ୍ କରୁ ନାଇଁ?
ନାଇଁ ବେ ସେ ଆସିନି ସେ କୁଆଡ଼େ ଯାଇଛି କହିଲା କୁଟୁନାକୁ କଲ୍ କରନି।
ହୁଁ ହୁଁ ଆଉ‌ ବିଭୁ?
ହଁ ଦେବ କଥା ‌ଭୁଲିଯା।
ଆଉ ତା ଅଜା ଆଈ ନା ଅଫିସନ୍?
କଣ?
ଅଫିସକୁ ଯାଇନି କି?
କିଏ?
ହୁଁ ବିଭୁ
ଅଫିସି ସେ ଯେତେବେଳେ କ୍ୟାମେରା ନେବ ବାହାରିକି। କ୍ୟମରା ‌ଲାଇନରୁ ବାହାରିକି ତାନ୍ତ ସେ ପା କୁଆଡେ ଯାଇଛି ବିଭୁ ଗୋଟ ନାଇଁ ଯୋଉ ଗଲାହେରି ସେ ଦାନ୍ତ ବିଭାଗରେ ଯାଇକି ବିଭୁ ରହିଲାଣି।
କେବେଠୁ?
ସେରା ହେଲାଣି‌ ଏଵେ ଏବେ ନୁହଁ।
ଆଉ ତୁ ରହୁଥିଲୁ ପରା?
ମୁଁ ରହିଥାନ୍ତି ଯେ
ହୁଁ‌।
ବୋଉ ଏକୁଟିଆ ମୁଁ ରହିବାକୁ ଯାଇଥାନ୍ତି ହେରି ବୋଉ ଏକୁଟିଆ ହେଇଯିବ। ମାନେ କଣ କହିଲ ସେଇଠି ଗଲେ ମୁଁ କେମିତି ଯିବି ଚାଲିଛି ମାନେ ଯିବା ଆସିବା ନୁହେଁ ଆଉ କେତେ ଦିନ ପରେ ତାଙ୍କର ଏଇଟା ସେ କାମ କରୁଛନ୍ତି।
ହୁଁ -ହୁଁ।
କାମ କରୁଛନ୍ତି। ସେ ମାନେ କଣ କହିଲୁ ତାଙ୍କ ଟ୍ରେନିଂଟା କାମ କରୁଛନ୍ତି ତ ହେଇଠି। ସେ କରୁଛନ୍ତି ମାନେ ଯୋଉ ଇକୋ ବ୍ୟାଙ୍କଟା ର। ଇଏ କରୁଛନ୍ତି। ସେ ଗଲାସେ ଟାଇମ ଲାଗିବ ତଥାପି ତଥାପି କେତେ, ଘଣ୍ଟେ ଲାଗିବ ଟାଇମ୍ ଆଉ! ଯାହେଲେ ଆହୁରି ମାସେ ଦି ମାସେ ଖଣ୍ଡେ ଆଉ!
ଆଜି, ବାପାଙ୍କୁ ଫୋନ୍ କରିଥିଲୁ?
ହୁଁ ବାପା ସକାଳେ କଲ କରିଥିଲେ!
ଆଉ ବାପା ଙ୍କୁ କଣ କହିଲୁ?
ବାପାଙ୍କୁ ଆଉତ କଥା ହେଇନି ବୋଉ କଥା
ଆଜି ଫାଦର୍ସ ଡେ ପରା, ୱୀସ୍ କଲୁ?
ହୁଁ, ଉଁ ନା।
ଗଧ!
ଆଉ, ମୋର ହିଁ ମନେ ନାହିଁ ଆଉ!
ହଁ!
ହଁ!
ଆଉ ପୁଅ ଆସୁନି, ଟିକି ପୁଅ?
ହୁଁ, ବାରି ପଟେ ଥିଲା!
ହୁଁ, ସେଟା ଚିଲଉଥିବ, ଆଉ ନା ଗହଳି ଲାଗୁଥିବ ଆଉ!
ଅ ହ, ନାଇଁ!
ଖେଳ ହଉନି ନା କଣ? ଖେଳା ହଉନି?
ନାଇଁ!
ଇଆଡେ କେମତି ବର୍ଷା ପକଉଛି, ନା କଣ?
ବର୍ଷା ହେଇଚି।
ପକଉଛି?
ଉଠେଇଛି!
ହୁଁ ହୁଁ ହଉଚି ପକେଇନି ବଷା ନାକି?
କଣ?
ଆଉ କଣ ଖାଇଲୁ, ରାତିରେ?
ଭଟ
ତ ଖାଇବୁ ରାତିରେ?
କଣ ରାତିରେ କଣ ଖାଇବି ଦେଖିବି।
ଆଉ ବୋଉ ଦେହ ଭଲ ଅଛି?
ଆଁ!
ବୋଉ ଦେହ ଭଲ ଅଛି?
ହଁ!
ବାପାଙ୍କର?
ହଁ, ହଉ, ହଉ ରଖୁଛି!